ଆଏ ବସିଛି ଆଉ କଣ କରିବା
ହୁଁ ଏବଂ ଖୁସି ଅଛୁ
ହଁ ଦେଖିନି ଗୋଟେ ଏପ୍ ଆରେ ଓଇଝା ମିଳୁଛି ତ ସେଥିପାଇଁ ଆଉ
ଓ ହୋ। ମତେ କହିବୁ ପରେ ଆଉ। ଆପ୍ କଥାଟା ଆଉ ହୁଁ।
ଆଉ
ଆଉ କଣ ଆଉ କି ଛି କଣ ଆଉ ସେମିତି ସବୁ ଭଲ ଆଉ।
ଆଉ କୁଆଡେ ହଁ ଆଉ କୁଆଡେ ଇଏ ହେଇକି ଯାଏନି କମ୍ପ୍ୟୁଟର ହରିକା କୋଚିଙ୍ଗ୍।
କୋଚିଙ୍ଗ୍ କଣ କୋଚିଙ୍ଗ୍ ଯେତେବେଳେ ଯାଇଥାନ୍ତେ ଆମେ ଗ୍ୟାସ୍ ପାଇଁ ଯାଇଥିଲୁବା। ଗ୍ୟାସ୍ ପାଇଁ ଯାଇଥିଲି ହଁ ଆଜି ଅନଲାଇନ୍ କ୍ଲାସ୍ ମୁଁ ଯେତେବେଳେ ଅନଲାଇନ୍ ଜଏନ୍ ହେଇଯାଇଥିଲି ହୁଁ ଅନଲାଇନ୍ ଜଏନ୍ ହେଇଯାଇଥିଲି।
ଉଁ ହୁଁ କଣ ହେଲା ଅଲ୍ କଣ କହିଲେ? କୋଚିଂରେ କଣ କହିଲେ, ଅନଲାଇନ୍ କ୍ଲାସ୍ ରେ କଣ ହେଲା?
ହୁଁ ତାପରେ ଆଉ କଣ ତାପରେ ମୁଁ ଏଠେ ଭାଇର ଟିକେ ଉମ୍ ଆଡ଼ମିସନ୍ ଥିଲା ତ। ଏ ଆଡମିସନ୍ ପାଇଁ ହେଇଯାଇଛି।
କିଉଁ ଆ କଅ ହୋଉଛି?
ଆଡମିସନ ଏଇ କଥାବାର୍ତ୍ତା ହେଇଯାଇଛନ୍ତି ଆଡମିସନ ବୁକିଂ କରିଦେଇ
କୋଉ ଥିରେ ଓ ହୋ କେତେ ଟଙ୍କା ଚ ହେଲାଣି ମାନେ ନବ ଲବ ତିନି ବର୍ଷ ନା କେତେ ବର୍ଷ?
ଦି ବର୍ଷ କି ଚାର ବର୍ଷ ହେଇଥିବ।
ହୁଁ କେତେ ଟଙ୍କା ଟୋଟାଲି?
ମାସକୁ ପଇଁ ତିରିଶ କି ଅତିରିଶି।
ଭଜାରେ
ହଁ ବର୍ଷକୁ ବର୍ଷକୁ ସରି ହୁଁ ବର୍ଷକୁ ଅଡତିରିଶି। ହାଲୋ। ବ୍ୟାକ୍ ହେଇଯାଇଯାଇଚି ମାନେ କଟିଗଲା। ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ ହାଲୋ। ମୋର ବା ଏଇ ଅଛି। ଉପରେ ଦେଖୁନ ଉମ୍ ଇଏ।